ହାଲୋ।
ହ୍ୟଲୋ।
ହଉ ଆଜ୍ଞା ନମସ୍କାରେ କେମିତି ଅଛନ୍ତି?
ନମସ୍କାର ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ମୁଁ ବି ବହୁତ ଭଲ ଅଛି ଆଉ କଣ କରୁଥିଲେ?
ଏମିତି ବୁଲିବାକୁ ଯାଇଥିଲି। ବୁଲିବାକୁ ଯାଇଥିଲି ଏବେ ଟିକେ ପୂର୍ବରୁ ଆ। ହଁ ଆସିଲି ଏବେ ଆସିଲି ଆଉ ଟିକେ ବସିଚି।
ଆଜ୍ଞା ହୁଁ ତ କୁଆଡେ ବୁଲିବା ପାଇଁ ଯାଇଥିଲ ମାଡ଼ାମ୍?
ଯାଇଥିଲି ମୁଁ ପୁରୀ ଯାଇଥିଲି ବୁଲିବାକୁ। ଆପଣ କେ ହଁ।
ହାଇଟା ଓହୋ ପୁରୀ ଯାଇଥିଲେ ତାହେଲେ ପୁରୀ ହଁ ମୁଁ ତ ବୁଲାବୁଲିକୁ ଯାଇଥିଲି କିନ୍ତୁ ମୁଁ ଏବେ ଯାଇନଥିଲି ମୋର ବହୁତ ବର୍ଷ ବହୁତ ବର୍ଷ ତଳେ ଯାଇ ଥିଲି। ଓହୋ ଆପଣ ତାହେଲେ ପୁରୀ ଯାଇଥିଲେ ନାଇଁ କି? ପୁରୀ ରେ ସେ ଜଗନ୍ନାଥ ମନ୍ଦିର ଯାଇଥିବେ ସମୁଦ୍ର।
ହଁ ଯାଇଥିଲି ସବୁ ସେସଵୁ ହଁ ଯାଇଥିଲି ଯାଇଥିଲି।
ଓହୋ ଆଉ କୋଣାର୍କ କୋଣାର୍କ ଯାଇଥିଲେ? କୋଣାର୍କ କ କୁ ଆଜ୍ଞା ଆଜ୍ଞା। ନାଇଁ ମୁଁ କୁଆଡେ କୁଆଡେ ଯାଇଥିଲି କହିଲେ କ କହୁଛି ମୁଁ ଦେଖନ୍ତୁ ଫାଟେ୍ ଆମେ ଭୁବନେଶ୍ୱର ଗଲୁ ହେଟୁ ଠିକ୍ ଅଛି ଭୁବନେଶ୍ଵ ମୁଁ ଯେତେବେଳେ ମୋ ଛୋଟ ବେଳର କଥା କହୁଛି ମୁଁ ଯେତେବେଳେ ଛୋଟ ହେଇଥିଲି ଛୋଟ ଟାଇମି ରେ ମାନେ ମୋର ମନର ବହୁତ ଉତ୍ସାହ ହଉଥିଲା ଯେ ଗୋଟେ ଯେ ଗୋଟେ ଜାଗାକୁ ଯାଇକି ବୁଲିବି କେମିତି ସେ ଜାଗା ଟାକୁ ପ୍ରଥମ ଥର ପାଇଁ ଦେଖିବା ପାଇଁ ଇଏ କରୁଥିଲେ ନା ମାନେ ମନରେ ଗୋଟେ ଆଗ୍ରହ ରହିବ। ଏ ଆଜି ନୂଆ ଜାଗାକୁୁ ଯାଉଛୁ ଏମତି ଇଏହବ କେମିତି ଥିବ। ମାନେ ଆମେ ଯାହାହେଲେ ବି ଓଡିଶାର ର ରାଜଧାନୀ ମାନେ ଭୁବନେଶ୍ୱର୍। ଜାଗାକୁ ଯାଉଛୁ ନା ତ କିଛି ହିଁ ସେମିତି ହିଁ କିଛି ସେ ଇଏ ଗୁରୁତ୍ୱପୂର୍ଣ୍ଣ ଜାଗା ହେଇଥିବ ତ ମୋ ମୋ ମନର ବହୁତ ଉତ୍ସାହଥିଲା ଆଉ ବହୁତୁ ଖୁସି ବି ଅନୁଭବ କରୁଥୁଲି ମୁଁ ତ ମୁଁ ଯେତେ ପ୍ରଥ ଥମ ଥର ଗଲି ଭୁବନେଶ୍ୱର ଦେଖିଲି ଏତେ ମାନେ ମୁଁ ଦେଖିଲି ଏତେ ତାର ରାସ୍ ତା ଭଲ ତାପରେ ତାର ରାସ୍ତା ଘର ତାପରେ କେତେ କେତେ ବଡ଼ ବଡ଼ ବିଲଡିଙ୍ଗ୍ ଗୁଡ଼ାକ ଯୋଉ ବହୁତ ଭଲ କରି କରଚନ୍ତି ମାନେ ମୁଁ ଦେଖିକି ପୁରା ମନ୍ତ୍ରମୁଗ୍ଧ ମାନେ ମୁଁ ଆଶ୍ଚର୍ଯ୍ୟ ଜନକ ହେଇଗଲି ମାନେ ମୁଁ ଦେଖକି ଆମେ ଯୋଉ ଯୋଉ ଯୋଉ ଆମେ ଯୋଉ ଜାଗାରେ ରହୁଚୁ ସେଟା ତ ବହୁତ ଛୋଟ ଏଟା ଆସିଲା ବେଳେ ମାନେ ଆମର ଯୋଉ କହୁଚି ଆମର ଯୋଉ ଏରିଆରେ ଆମେ ରହୁଚୁ ସେଟା ଦଶ କିଲୋମିଟର ଭି ତିରେ ସରିଯାଉଚି କିନ୍ତୁ ସେଟା ଦଶ କିଲୋମିଟର୍ ନାଇଁ। ଆଉ ଗୋଟେ ଦଶ କିଲୋମିଟର୍ ଆଉ ଗୋଟେ ସହର ମାନେ ମତେ ଲାଗିଲା ଯେ ସେ ଗୋଟେ ସହରରେ ଆମେ ଦଶ ଥର ବୁଲୁଚୁ ବୋଲି। ମାନେ ସେଟା ନୂଆ ନୂଆ ଜାଗାକୁ ଆମେ ଦେଖିକି ବହୁତ ଖୁସି ଲାଗୁଥୁଲା। ତ ସେଥିରେ ମୁଁ ଭୁବନେଶ୍ଵର ଗଲି ମୁଁ ପ୍ରଥମ ଥର ପାଇଁ ନନ୍ଦନକାନନ ବୁଲି ଗଲି। ଶୁଣଚନ୍ତି ମ୍ୟାଡମ୍ ହୁଁ ନନ୍ଦନକାନୁନ ବୁଲି ହଁ। ହଁ ନନ୍ଦନକାନନ ବୁଲି ଗଲି ଠିକ୍ ଅଛି ତ ନନ୍ଦନକାନନ କଣ ମୁଁ ସେଟା ମୁଁ ଯେହେତୁ ଛୋଟ ହେଇଥିଲି ଜାଣିନଥିଲି ନା ନନ୍ଦନକାନନ କଣ ସେଟା କଣ ଅଛି। ତ ଯେତେବେଳେ ବାବା କହିଲେ ନାଇଁ ନନ୍ଦନକାନନ ଟା ହଉଛି ସେଟା ଚିଡିଆ ଖାନା। ସେ ଚିଡିଆଖାନା ମାନେ କଣ ସେ ଚିଡିଆଖାନା ଦବ ହୋଉଚି। ସେ ଚିଡ଼ିଆଖାନାରେ ବାଘ ଭାଲୁ। ଏଗୁଡାକ ରହୁଛନ୍ତି ତ ସେଇଟା ମୁଁ ଯେତେବେଳେ ଶୁଣିଲି ମୋର ଖୁସିର। ଆଉ ଟିକେ ଦୁଇ ଗୁଣ ହେଇଗଲା ଆରେ ବାବା। ଏମିତି ହୁଏ ଆମେ ଯାହାକୁ ଟିଭିରେ ନହେଲେ ତ ଅ ବହି ମାଧ୍ୟମ। ଫଟୋ ମାଧ୍ୟମରେ ଦେଖୁଛୁ ଆଜି ତାଙ୍କୁ ଆମେ ପୁରା ଇଏରେ। ମୁଁ ପୁରା ସାମ୍ନାରେ ଦେଖିବାକୁ ମିଳିବ ତ ସେଇଟା ଆ। ତ ଏକ ଏକଗରେ ତ ବୁଲିବାର ତ ଆଗ୍ରହ ଥିଲା ତାପରେ ଦୁର୍ତିୟ ରେ। ସେଇ କଥା ଶୁଣିକି ଆମର ସେଇ ଆଗ୍ରହ ଉତ୍ସାହ ତ ଆଉ ଟିକେ। ଟିକେ ବଢିଗଲା ତ ସେଇଟା ସେଇ କଥା ହୁଁ ହୁଁ ହୁଁ ତ ଯେତେବେଳେ ଗଲୁ ତଲେ ପ୍ରଥମ ଥର ପାଇଁ ଆମେ ବାଘ ଭାଲୁ ଦେଖିଲୁ ସେହି ବାଘ ଭାଲୁ। ସେ ଚିଡିଆଖାନା ଟା ବି ଏତେ ଇଏ ହେଇଥିଲା ମାନେ କ। କୁହନ୍ତୁ ନାହିଁ ଆମର ଏବେ ତ ଆମେ ଯେହେତୁ ବଡ ହେଇଗଲୁଣି ଆ। ଆପଣ ଗୋଟେ ଜାଣିଥିବ ଗୋଟେ ବ୍ଲକ ରହୁଛି ବୁଝିପାରିଲେ କି ନାଇଁ। ବ୍ଲ ବ୍ଲକ ର ଗୋଟେ ଜିପି ନ ନାଇଁ ଆମର କିଛିଟା ଡିଷ୍ଟ। ଡିଷ୍ଟିକ ରେ ବ୍ଲକ୍ ରହୁଛି। କିଛି ବ୍ଲକରେ କିଛି ଜିପି ରହୁଛି ହଁ ସେମିତି ନନ୍ଦନକାନନ ଯେତେବେଳେ ଗଲୁ ସେଇ। ଜାଗରେ ଦେଖିଲୁ ଆରେ ଭାଇ ଜିପି ଜିପି ରେ ଯେତିକି ଗାଁ ଗୁଡାକ ଅଛି। ସେ ନନ୍ଦ କାନ ବି ସେତିକି ଜାଗା ରହିଛି ମାନେ କିଛି ନହେଲେ ବି ଗୋଟେ। ହଁ। ମାନେ କମ ସେ କମ ଶହେ ହେ। ହେକ୍ଟର ତ ଅଧିକ ଥିବ ଜାଗା ଟା କମ ସେ କମ କଥା କହୁଛି ତାଠୁ ତ ଅଧିକ ବି ଥାଇପାରେ। କମ ସେ କମ ଶହେ ହେକ୍ଟର ରୁ ବି ଅଧିକ ଜାଗା ଥିବ। ତ ସେଇ ଜାଗା ଭିତରେ ବାଘ ଥିଲେ ଭାଲୁ ଥିଲେ ହାତୀ। ତାପରେ ବିଭିନ୍ନ ପ୍ରକାର ପକ୍ଷୀ ପଶୁ ପକ୍ଷୀକୁ ଦେଖିକି ବହୁତ ଖୁସି। ଅନୁଭୂତ ହେଲି ଏଟା ତ ମତେ ଗୋଟେ ଫାଷ୍ଟ। ମାନେ ଏଇଟା ଗୋଟେ ତ ମୋର ପ୍ରଥମ ଅନୁଭୂତି ଥିଲା ଏଇଟା ତ ଗୋଟେ ଗଲା ତାପରେ ସେକେଣ୍ଡ ଅନୁଭୂତି। ହଉଛି ନନ୍ଦନକାନନ ପରେ ତାପରେ ଗୋଟେ। ଦର୍ଶନୀୟ ଜାଗା ଜାଗା ଯେମିତି କିି ଲିଙ୍ଗରାଜ ମନ୍ଦିର ହେଇଗଲା। ଦର୍ଶନୀୟ ଜାଗା କହୁଛି ଲିଙ୍ଗରାଜ ମନ୍ଦିର ହେଇଗଲା କୋଣାର୍କ ମନ୍ଦିର। ଯୋଉଟା କି ସୂର୍ଯ୍ୟ ମନ୍ଦିର ପାଇଁ ଫେମସ୍ ମାନେ। ସରି ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପାଇଁ ବହୁତ ପ୍ରସିଦ୍ଧ ଠିକ ଅଛି ମ୍ୟାଡ଼ାମ।
ଆଜ୍ଞା ହଁ ମୁଁ ବି ଆଜି ଏମତି
ପ୍ରସିଦ୍ଧ ଆଜ୍ଞା ହଁ ସେମିତି ମୁଁ। ତ ଏତି କହିଥିଲି ଆପଣ ବି ଟିକେ କୁହନ୍ତୁ ସବୁ ମୁଁ କହିଲି ଭାବୁଛି କୁହନ୍ତୁ ଆପଣ କୁହନ୍ତୁ।
ଆଚ୍ଛା ଠିକ ଅଛି ହଁ ମୁଁ ବି ଆଜି ଏମିତି ବହୁତ ଜାଗା ବୁଲିବାକୁ ଯେମିତିି ଆମର। ଏଇ ପ୍ରାକୃତିକ ସୁଷମା ଓ ମାନେ ଏପଟେ ଭୁବନେଶ୍ଵର ଏରିଆ ଏମତି ନେଇକି। କି ଭୂମି ପାବନ ମାନେ ପବନ ଝରଣା ପାହାଡ ଜଙ୍ଗଲ ପ୍ରାକୃତିକ ଦୂର। ସୌନ୍ଦର୍ଯ୍ୟ ଏଗୁଡା ସବୁ ଦେଖିବାକୁ। ଆଜି ବି ମିଳିଲା ତା ସହିତ ଆମର ଏଇଠି ଯୋଉ ଆସୁଛି ଆମର। ଆ କଣ ତ ସେଇଟା କୁହନ୍ତୁ ଶ୍ରୀକ୍ଷେତ୍ର ପୁରୀ ହେଉଛି ଆମର ଦର୍ଶନୀୟ ସ୍ଥାନ ନା। ହ୍ୟାଲୋ ହଁ ଦର୍ଶନୀୟ ସ୍ଥାନ। ହଁ ସେଇଠାକୁ ବି ଏମତି ମାନେ ଦର୍ଶନ କରିକି ମୋ ମନ ପ୍ରାଣ ହୃଦୟକୁ ବି ମାନେ ବହୁତ ଭଲ ଲାଗିଲା ତା ସହିତ ଏମିତି କିି ପୁଣ୍ୟ ପୀଠ ଦର୍ଶନ ଅନୁଭୂତି ଚିର ଦିନ ପାଇଁ ସ୍ମୃତି ହେଇକି ରହିଲା ଭଳି ମତେ ଆଜି ବହୁତ କଣ ଅନୁଭୂତି ହଉଛି। ସେଇ ସ୍ଥାନକୁୁ ଯାଇକି ତାପରେ ସେ ସେ ପାଖାପାଖି ଆମର ସମୁଦ୍ର ବି ଅଛି ଏମିତି କି ସେ ଆପଣ ଯୋଉ ଟିକେ ପୂର୍ବରୁ କହୁଥିଲେ ଅ କଣ ଚିଡିଆଖାନା ଯୋଉ କହୁଥିଲେ
ଆଜ୍ଞା ଆଜ୍ଞା ନନ୍ଦନକାନନ ହଁ
କାନନ ସେଇ ସ୍ଥାନକୁ ବି ଆଜି ଯାଇଥିଲି ମୁଁ ବି ଏମିତି କି ସେ ସବୁ ସେଇ କାନରେ ଯାହା ଯାହା ଦେଖିବାକୁ ମିଳିଲା ଯୋଉ ଆପଣ କହିଲେ ପକ୍ଷୀ, ବାଘ, ଭାଲୁ ଯାହାବି ଦେଖିବାକୁ ମିଳିଲା ସେ ସବୁ ଦେଖିକି ମତେ ବି ବହୁତ ଭଲ ଲାଗିଲା ହୁଁ।
ହୁଁ ହୁଁ ହୁଁ ହୁଁ ହଁ ଆଜ୍ଞା କୁହନ୍ତୁ ହୁଁ।
ଶ୍ରୀକ୍ଷେତ୍ରରେ କଣ ହଉଛି କି ଆମର ପ୍ରାକୃତିକ ସୁଷମା ପୌରାଣିକ ଏବଂ ଐତିହାସିକ ପୃ ପୃଷ୍ ତୀର୍ଥଭୂମି ଏହାକୁ ଅ ଗରିବ ମହିମ ଗୌରବ ବୋଲି ଅନୁଭୂତ ହୁଏ। ଯଥାର୍ଥରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଲେଖିଛନ୍ତି ଯେମିତି କି ଆମର ଗୋଟେ ଆ ଯଉ କୁହନ୍ତି ଗୋଟେ ଭାରତରେ ଏ ଭାରତ ହଁ ଭାରତ ସରସେ ଉତ୍କଳ କମଳ ତା ମଧ୍ୟେ ମଧ୍ୟ କେଶର ପୁଣ୍ୟ ନୀଳାଞ୍ଚଳ ଯୋଉ ଗୋଟେ ଲେଖିଛନ୍ତି ଆମର ଅ ଗୋପବନ୍ଧୁ ଦାସ୍।
ପୁଣି କହିଲେ ଆଜ୍ଞା ବହୁତ ବହୁତ ବଢିଆ ସୁନ୍ଦର ଭାବରେ ବ୍ୟାଖ୍ୟା
ତ ଏଇ ଶ୍ରୀକ୍ଷେତ୍ର ଜାଗାକୁ ଯାଇକି ସେ ସବୁ ଆଜି ମାନେ ଅନୁଭୂତି ମୁଁ କରିପାରିଲି ନିଜେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ମାନେ କେତେ ବହୁତ ବ୍ୟାଖ୍ୟା ଦେଲେ ବ୍ୟାଖ୍ୟା ଦେଲେ ବହୁତ ବହୁତ ଭଲ ଲାଗୁଛି ମ୍ୟାଡମ୍ ମାନେ
ହଁ।
ମାନେ ଯାହାଲେ ବି କିଛି ଆପଣ ତ ଯାହାଲେ ତ ପଢୁଥିବେ? ଆଉ ଗୋଟେ କଥା ପଚାରୁଥିଲି ଆପଣ ପଢା ସହିତ କିଛି କାର୍ଯ୍ୟାଳୟ ମାନେ ଚାକିରୀ କ୍ଷେତ୍ରରେ କିଛି କାମ କରୁଛନ୍ତି କି ଏମିତି ପଢ଼ାରେ ହିଁ ଅଛ ଅଛନ୍ତି ଆପଣ କହୁଥିଲି।
କଣ କହିଲେ କଣ କହିଲେ?
ମୁଁ କହୁ ମୁଁ କହୁଥିଲି କିଛି କର୍ମ କ୍ଷେତ୍ର କରୁଥିଲେ କି ମାନେ ଚାକିରି କରୁଛନ୍ତି କି କହୁଥିଲି। କି ପଢାପଢି ହିଁ ଚାଲିଛି ଆପଣଙ୍କର।
ନା ନା ମାନେ ପଢାପଢି ଚାଲିଛି ପଢାପଢି ଚାଲିଛି ମୋର ହୁଁ। ଆଉ। ମାନେ ଏଇ ଦର୍ଶନୀୟ ସ୍ଥାନ ଯିବାକୁ ବି ମାନେ ନିଜର ଗୋଟେ ହାଲୋ। ହ୍ୟାଲୋ। ହାଲୋ। ହାଲୋ। ହାଲୋ।